ହାଲୋ।
ହଁ ଜିତୁ।
ହାଲୋ।
ହାଲୋ
ହଁ ଭାଇ କଁ କରୁଚ।
ଏଇଠି ମୁଁ ଛାତ ଉପରେ ଏଇଠି ବସିଛି ତ ଖାଇକି ଆସିକି ଆଉ।
ଭଲ ଅ
ହାଲୋ।
ଭଲ
ହଁ ମୁଁ ଭଲ ଅଛି ତ ଆଉ ତୁ?
ହଁଁ ମୁଁ ଭଲ ଅଛି ଆଉ।
ହ୍ୟାଲୋ।
ଆଉ ଆଉ କଣ ତମ ଖାଲି ହଁ।
ଆଉ ବର୍ଷା ତ ଏ ତିନି ଚାରି ଦିନ ହେଲା ବର୍ଷା ଲାଗାତାର ଚାଲିଥିଲା
ହଁ। ହ୍ୟାଲୋ। ହାଲୋ। ହାଲୋ।
ହ୍ୟାଲୋ।
ହଁ।
ଆଉ ଭାବୁଛି କୋଉ ଦିନ ଗୋଟେ ଭୋଜିଟେ କରିବା ବୋଲି ଭାବୁଛି ଆଉ।
ହଁ ମୁଁ ଏଥରକ ଗୋଟେ ନୂଆ ଆଇଟମ ଗୋଟେ ଜାଣିଛି ଯେ ହେଟା ତମେ ଜାଣିଛ କି? କରିଥାନ୍ତେ ଏଥର ଭୋଜିଟେ ମଟନ କୋରମା।
ହଁ ମଟନ କୋରମା ଟା ମତେ ଆସୁଛିତ ଆସୁଛି ମତେ।
ସେଇଟା ତାହେଲେ କରିବା ଆଉ ସେଇଟା କ କେମିତି କଣ ହଉଛି?
ସ୍କୋଟା ସେଇଟା?
ହଁ।
ତୁ ଜାଣିନୁ ସେଟା କେିମିତି କଣ ହଉଛି ମଟନ୍ କୃର୍ମା ଟା?
ନା ମୁଁ ଏଟା ଜାଣିନି। ମୁଁ ଦେଖୁଥିଲି ତ ଗୋଟେ ସାଙ୍ଗ ଟେ ହେଲା ଏଥର ଭୋଜିକୁ ଏଇଟ ଗୋଟେ ନୂଆ ଆଇଟମ୍ ଟେ କରିବା।
ଓହୋ ଓ। ଆଉ ଗୋଟେ କରିଦବା ଆମର କଣ। ଚପ ଗୋଟେ କରିବା? ନା ପୁଲାଉ ମଟନ ପୁଲାଉ ଗୋଟେ କରିଦବା ଆଉ।
ହଁ ହେଇଟା କରିଦବା ନହେଲେ ଆଉ।
ଦିଇଟା କରିଦବା ଆଉ। ଖିଏ ଆଉ ତ ଏମିତି ଆସିବା କଥା। ଚାରି ପାଞ୍ଚ ଜଣ ଗଲେ ଜଣକେ ଦେଖେ ଜଣେ ଚାରି ପାଞ୍ଚ ଜଣ ପାଞ୍ଚ ଶହ ଲେଖା ପକେଇଲେ ଚାରି ହଜାର ହେଇଯାଉଛି। ଚାରି ହଜାରେ କେମିତିକି ଦେ ହଉଛି ସିତୁ
ହଁ।
ଦି ହଜାରେ ହଉଛି ସେଥିରେ ଆମେ କଣ କଣ କରିବା କହିଲୁ? ଆମେ ଯୋଉ କରିବାନି କି ଆମର ହଉଛି ମଟନରେ ଆମେ କହୁଥିଲୁ। ଓ। ଆସିବ ମଟନ ଆଣିବା ହେରି କେତେ କେଜି ଆ ଦିଜଣଙ୍କ ପାଇଁ ଦିଥର ଆଣିବା ହେରି ଦି କେଜି ଆଣିବା ହେରି।
ହଁ କୋଉଠୁ ଆଣିବା ମଟନ ହଁ।
ନୂଆଁ ଗାଁରୁ ଆଣି ହେରି
ଏବେ କେତେ କଣ ରେଟ୍ ଅଛି?
ମଟନ କେ ଏ ସାତଶହ
ହଉ ହଉ।
ଆଉ ସଉଦଟା ଆମର ସେଇଠୁ ଆମ ଗାଁରେ ଯୋଉ ଦୋକାନ ନାହିଁ କି ସେଇଠୁ ଯୋଉ ବ-ଭଲ ଦୋକାନଟା ସେଇଠୁ କରିଦବା ଆଉ। ସୋଉଦା ଆମର କଁ କଁ କଁ କଁ କଁ ଆଣିବାନି ସଉଦା
ନା କଣ କହିଦେଇଥିବ ମୁଁ ରଖିଦେ ହାଁ
ଦେଖ ମୁଁ ମୁଁ କହିଦଉଚି ତୁ ଲିଷ୍ଟ କରିଦେ ମସଲା ମସଲି ରା।
ହଁ ତମେ କହିଦିଅ ମୁଁ ଲେଖିଦଉଚି ଏଇଠି ଆଉ।
ଏ ଦିକେ ଲେଖେ ଦି କେଜି ମଟନ।
ହଁ ମଟନ ଦି କେଜି।
ହଁ ତା ଧିଅରେ ଆମର ହଉଚି ସେଇ ପିଆଜ ବି ଆମର ପିଆଜ ବି ଆସିବ ଦି କେଜି।
ହଁ ପିଆଜ ଦି କେଜି ହେଲେ ହବ।
ହଁ ଢେର ଆଉ ଟମାଟୋ ଆସିବ କେତେ କହିଲୁ ସାତଶହ।
ହଁ।
ଆଉ ଦହି ଆମର ଆଣିବା ହେରି କେତେ? ଏଁ ଦି ପ୍ୟାକେଟେ ଖଣ୍ଡେ ଦହି ଆ
ଦହି ନାଇଁ ନାଇଁ ଦହି ଆମର ଅଛି ଆମ ଘରଠୁ ଦହି ନେଇଯିବା ଆଉ କଁ ପାଇଁ ଦହି ତୁଛାଟାକୁ କିଣିବା।
ଆଉ ଭଲ ତାହେଲେ ଅଛି ଦହିତ ଅଛି ଦହି ତାହେଲେ ତମ ଘରଠୁ ନେଇଯିବା ଆଉ।
କେତିକି ଦହି ହେଲେ ହବ?
ଦହି ଆମର ଦି ପ୍ୟାକେଟ ହେଲେ ଆମର କେତେ ସେଇ ହାପ୍ ହେଲେ ରେ ହେଇଯିବ।
ହଁ ହଁ ମୁଁ ରଖିଦେଇଥିବି ଆଉ।
ହଉ ତାପରେ ଆମର ଅଦା ଅଦା ରସୁଣ କେତେ କେତେ ଆଣିବା କହିଲୁ? ଚାରି ଇଏ କେତେ? ଇଏ ହେଲେ ଆମର ଅଦା ରସୁଣ ଆଣିବା ହେରି ଅଦା ଆଣିବା କେତେ କହିଲୁ? ପାଁ ଉଁ ପାଁଶହ ତ ହବନି। ଅଦା ଆଣିବା ହେରି ଦୁଇ ତିନିଶହ ଆଉ ରସୁଣ ତିନିଶହ ଆଣିବା ହେରି ଆଉ।
ହଁ।
ଆଉ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ। ତାପରେ ହଉଚି ଧନି ଧନିଆ ତାପରେ ଆଉ କଣ ଗରମ ମସଲା ଲୁଣ ଆଉ
ଧନିଆ ଧନିଆ ଆମ ବାରିରେ ହେଇଚି। ହଁ ମୁଁ ନେଇଯିବି ଧନିଆ ଆଉ ଦହି ଆଉ।
ହଁ ଆଉ ତାହେରେ କାଜୁ କାଜୁ ଟା ତମ ଘରେ ଅଛି କାଜୁ ଟା।
ହଁ କାଜୁ ଆମର ଅଛି।
ଆଉ ତା ହେଲେ ଭଲ ହେଲା କାଜୁ ଟା ଛଡ଼େଇ ଦେଇଥିବୁ ପେଷ୍ଟ କରି ରଖିଦେଇଥିବୁ। ସେଇଟା ପକେଇଦବା ଆଉ ଆଉ ପେଷ୍ଟ ଦରକାର କାଜୁ ପାଇଁ ଦରକାର ନା ହଁ।
ହଁ ମୁଁ ଗ୍ରାଇଣ୍ଡିଗି କରିଦେଇଥିବି ଆଉ।
ହଁ ଆଉ ଜାଣିଛୁ କେମିତି ରୋଷେଇ ହବ ଏ ଆମର କୋଉଟା କହିଲୁ ମଟନ୍ ଟା?
ନାଁ ମୁଁ ଏ ବିଷୟରେ ଜାଣିନି କିଛି।
ଦେଖେ ପ୍ରଥମେ ଆମେ କଣ କରିଆ କହିଲୁ ମଟନ୍ କୁ ଦହି ଆଉ ଅଦା ରସୁଣ ଯୋଉ ଆମ ପେଷ୍ଟ କରିଥାଏ
ସେଥିରେ ହଳଦୀ ଟିକେ ପକେଇଦବା। ଲୁଣ-ଲୁଣ ଟିକେ ପକେଇକି ତିରିଶ୍ ମିନିଟ୍ କଣ କହିଲ ଆମେ ମ୍ୟାଗ୍ନେଟ୍ କରି ରଖିଦବା।
ହଁ।
ରଖି ସାରିଲା ପରେ ତାପରେ ଆମେ ତେଲ ଆଉ ଘିଅ-ଘିଅ ଗରମ୍ କରିକି, ସେଥିରେ ପିଆଜ ଟା ପକେଇକି ତାପରେ ପିଆଜ ନାହିଁ ତ ଆଗ ପକେଇ ନାଲି-ନାଲି ହବା ପାଇଁ ରେଡ୍ ହବା ପାଇଁ। ପ୍ରଥମେ ରେଡ୍ ଚିଲି ପକେଇଦବା ଲଙ୍କାଗୁଣ୍ଡ।
ହଁ।
ବା ପିଆଜ କଟା ପିଆଜ।
ହଁ।
କଟା ପିଆଜଟା ପକେଇ ସାଇଲା ପରେ, ସିଏ ମାନେ ତାକୁ ଆମେ କେତେ ଯାହେଲେ କେତେ ଦଶ ମିନିଟ ଘୋଡିକି ରଖିଦବା ତାପରେ ସିଏ ଆମର କଣ ଉଁ ଯେତେଳେ ଆମେ ଟିକେ ବ୍ରାଉନ୍ କଲର୍ ହେଇଯିବ ଅଦା ର ବଟା ବାଟି ଥିବା
ହାଲୋ। ହଁ।
ପରେ ତା ଢାଙ୍କୁଣି ଦେଇଦବା, ଢାଙ୍କୁଣି
ହାଲୋ।
ଛାଡ଼ିଦବା।
ହଁ।
ପାଞ୍ଚ ମିନିଟ୍ ଛାଡିଲା ପରେ ଦି ଗ୍ଲାସ୍ ଖଣ୍ଡେ ପା ପାଣି ଦେଲା ପରେ ତାକୁ ଆମେ ସେଟା କେତେ କହିଲୁ ଦଶ ସିତୁ।
ହଁ।
ଗରମ୍ ମସଲା କାଜୁ ଯୋଉ ବଟା ସେଟା ଆଣିଥିବୁ, କାଜୁ ବଟା କେତେ କାଜୁ ବଟା କେତେ କହିଲୁ ଅଁ ଛଅ ଚାମଚ ଆଣିବୁ ଛଅ ଚାମଚ ହେଲେ ଏଇଥିରେ ତିନି ଚାମଚ ସେଇଥିରେ ତିନି ଚାମଚ ପକେଇଆ।
ହଁ।
ପକେଇ ଦେଇକି ତାପରେ ଆମେ ସେ ଆମେ କଁ କହିଲୁ ଯଦି ଆମେ ଆମେ କଁ କହିବା ରୁମାଲ ରୁଟି ଟା ଆଣିବା କି ଦ ଏଇ ଯୋଉ। ଅଁ କୋଉଠୁ କହିଲୁ ଆମର ଯୋଉ ହୋଟେଲୁ ଆଣିବା ହାରି।
ହଁ ଆଣାବା ହାରି ନହେଲେ କିଣି କି ରୁମାଲ ରୁଟି ଟା ଆଉ।
ଭାତଟା ଖାଇବାକୁ ଭଲ ଲାଗିବନି ରୁମାଲ ରୁଟି ଟା ଆଣିବି ହାରି ଆଉ।
ହଁ।
ରୁମାଲ ରୁଟି କେତେ ପିସ କେତେ ନେବେ କେଜାଣି ସେଇଠି। ମତେ ଲାଗୁଛି ପର ପିସ୍ କୋଡିଏ ଟଙ୍କା ଲେଖେ ନେବେ ବୋଧେ।
ହଁ ନେବେ ବୋଧେ କୋଡ଼ିଏ ଟଙ୍କା ଲେଖେ।
ଚନ୍ତି ସେଇ କୋଡ଼ିଏ। ହଁ ଖାଲି ରୁଟି ନଉଛନ୍ତି ଦଶ ଟଙ୍କା ଲେଖେ ସେ କୋଡିଏ ଟଙ୍କା ଲେଖେ ନେବେ।
ଆଉ ମୁଁ କେତେ ସିଏ ବାହାରେ ବାହାରୁ ରଖିଥିବେ ସବୁ। ହାଲୋ।
ରୁମାଲୁ ରୁଟି ଆଣିବା ନା ତନ୍ଦୁରି ରୁଟି। ସେ ପିଲାଙ୍କଠୁ କଲେକ୍ସନ। କରିଦେ ତନ୍ଦୁର ରୁଟି ଆଣିବା ତାହେଲେ ହଉ ତାହେଲେ ତନ୍ଦୁର ରୁଟି ଆଣିବା ସେଇ ଏକା ପଇସା। ହଁ ଆଉ ତାହେଲେ ପିଲାଙ୍କଠୁ କଲେ ମୁଁ କହିଦଉଛି ସେଇ। ଯେ ଆଉ ତୋର ତ ହେଇଗଲେ ଆଉ ଦି ଆଉ ଦି ଜଣଙ୍କୁ ମୁଁ କହି ଦଉଛି। ଆମେ ସକାଳେ କୋଉଠି କରିଦବା ଗୋଟେ।
ହଁ।
ହଉ ତାହେଲେ ରଖୁଛି ତାହେଲେ।
ହଁ।